କଣ କରୁଛନ୍ତି?
ପୁଅକୁ ଖେଳଉଚି।
ଖେଳୁଛନ୍ତି।
ହଁ ଆପଣ କଣ କରୁଛନ୍ତି?
ମୁଁ ଏଇଠି ବସିଥିଲି ବର୍ଷା ହଉଛି ଦେଖୁଥିଲି ବର୍ଷା କୁ।
କାଇଁ ବାଦଲ କୁ ଦେଖୁନ।
ବାଦଲ ନାହିଁ।
ବାଦଲ ପାଣି ହେଇକି ବର୍ଷୁଛି। ହ କଣ କରୁଛ?
ଏ ପୁଅକୁ ଖେଳଉଥିଲି ଆଉ।
ବାହା ଫାହା ହେଇସାରିଚ? ବାହା ଫାହା ହେଇସାରିଛ?
ନାଇଁ ଭୁଲ୍ ରେ ପୁଅଟେ
ଆଉ କଣ ଖାଇଚ?
ଖାଇଛୁ ଚିକେନ ଭାତ। ଆପଣ କଣ ଖାଇଛନ୍ତି?
ମୁଁ ଆମେ ସାଧା।
ଓହୋ। ସାଧା କଣ କଣ ହେଇଥିଲା?
ସାଧା ହେଇଥିଲା ଛୁଇଁ ଭଜା ଡାଲି ତା ସଲାଡେ ଆଉ ପୋଟୋଳ ଆଳୁ କଷା
ହଁ
ଏଗୁଡା ହେଇଥିଲା ଆଉ ମୋ ଜୀବ ହତ୍ୟା କରିକି ଆମେ ଖାଉନୁ।
ଓହୋ। ଆମର କଣ ଅଛି ଜୀବ ହତ୍ୟା ନ କଲେ ଆମ ମନ ଶାନ୍ତି ହଉନି।
ଆମେ ବ୍ରାହ୍ମଣ ଘରେ ତ ସେଇଥିପାଇଁକା।
ଓହୋ ଆମେ ଦେଶୀ ବ୍ରାହ୍ମଣଘର ତ।
ହଁ
ଆମର ମାଆ ଆଗ ଆମର ମାଆ ଆଗ ଖାଇଲେ ତାପରେ ଆମେ ଖାଉଛୁ
ହଁ ସେମିତି ଖାଉନାହାନ୍ତି ଆଉ ତମ ଘରେ କିଏ କିଏ ସବୁ ଅଛନ୍ତି?
ବଡ ଭାଉଜ ଅଛନ୍ତି ବଡ ଭାଇ ଅଛନ୍ତି। ମଝିଆଣୀ ଭାଉଜ ଅଛନ୍ତି ଭାଇ ଅଛନ୍ତି ଆଉ ସାନ ଭାଇ ଗୋଟେ ଅଛି। ତାପରେ ମୋ ଭାଇ ଗୋଟେ ତାପରେ ମୁଁ ଗୋଟେ।
ଜଏଣ୍ଟ ଫ୍ୟାମିଲି ଏଡେ ବଡ଼ ଫ୍ୟାମିଲି?
ହଁ ଆହୁରି ଅଛନ୍ତି ବହେ ଯେ ମେନସନ କରିହବନି ଆଉ।
ଓହୋ। ଆଉ ତମ ସ୍ତ୍ରୀ ଭଲ ଅଛନ୍ତି?
ହଁ ସ୍ତ୍ରୀ ବି ବହୁତ ବଢିଆ।
ହଁ। ଆଉ କୁଆଡେ ବୁଲାବୁଲି କରି ଗଲେଣି?
ବୁଲାବୁଲି କରିବା ପାଇଁ ପଇସା ନାହିଁ।
ପଇସା ନାଇ?
ନାଇଁ, ପାଣିପାଗ ଦୃଷ୍ଟିରୁ ପାଖରେ ପଇସା ନାହିଁ।
ଓହୋ।
କାରରେ ତେଲ ନାହିଁ ବାଇକ ରେ ପେଟ୍ରୋଲ ନାହିଁ ଆଉ ସାଇକେଲ ଚଲେଇିବା ପାଇଁ ଦେହରେ ବଳ ନାହିଁ।
ଆଉ ହର୍ଲିକ୍ସ ପିଉନ।
ହର୍ଲିକ୍ସ୍ ଦେବା ପାଇଁ ପଇସାତ ନାହିଁ ହର୍ଲିକ୍ସ ପୁଣି କଉଠୁ ଆଣିବି।
ଆଉ ସୁଭଦ୍ରା ପଇସା ପାଇନାହାନ୍ତି କି?
ନାଇ ସୁଭଦ୍ରା ପଇସା ଆମକୁ ଦଉ ସୁଭଦ୍ରା ପଇସା ଆମକୁ ଦଉନାହାନ୍ତି। ଆଉ ସେ ଭାବି ଦେଇେଇଛି ଆମେ କୋଟିପତିତ ସେ ଆମକୁ ଦଉନାହାନ୍ତି ଆଉ।
ମିଳୁନି?
ନାଇଁ, ଆପଣଙ୍କୁ ମିଳିଛି?
ହଁ ମତେ ତିନିଟା କିସ୍ତିରେ ମିଳେ ମୁଁ ପାଇଲିଣି।
ଆଉ ତାହେଲେ ସ୍କାନର ଟା ପଠାଉଛିି?
ହ ହଉ ପଠାଅ ଆଉ। ପଠେଇବ କଣ ଅପେକ୍ଷା ଆସିବ, ବୁଲିବା। ଯିବା କୁଆଡେ ବୁଲି ସମସ୍ତଙ୍କୁ ତମ ଫ୍ୟାମିଲକୁ ଧରିକି ଆସିବ।
ଅ ହଉ। ଏହା ଯଉଁ ୱାଟ୍ସପ ପୁଅ ଆସିକି ମାରି ଦେଉଛି। ସେ ପ୍ରେଜେନ୍ ସାର୍ କରି ସାରିଲାଣି।
ହୁଁ ହ ହଉ। ଆଉ ହୁଁ
ଆଉ ଭାଇ କଣ କରୁଛନ, ଭାଇ କୁଆଡେ ଗଲେ?
ଭାଇ କାମକୁ ଯାଇଛନ୍ତି।
କାମକୁ ଯାଇଛନ୍ତି ଓହୋ, ଆଉ ମଝିଆ ଭାଇ?
ମଝିଆ ଭାଇ ଆଜି ରବିବାର ଯେ ଶୋଇଛନ୍ତି।
ତୁମ ସାନ ଭାଇ?
ସାନ ଭାଇ ନାହାନ୍ତି, ସାନ ଭାଇ ଶୋଇଛନ୍ତି ବୋଧେ। ସୋଇଛନ୍, ଆଉ ଦିପରେ ଆଜି କ'ଣ ଖାଇଛ?
ଦି ପହରେ ଚିକେନ ଭାତ।
ଆଉ ବର୍ଷା ପାଗକୁ ଚିକେନ।
ହୁଁ।
ବର୍ଷା ହଉଛି ବୋଲି ଘରେ ଅଛ ନାଇଁ?
ହୁଁ
ବର୍ଷା ହଉନଥିଲେ କୁଆଡେ ଯାଇକି ଉଠିଥାନ୍ତ।
ହଁ ସାଇକେଲ ଟା ନେଇ ହଉନି ତ ସେଥିପାଇଁ ଆଉ।
ହଉ ଆଉ ଦଶହରା ଏଇ ଯୋଉ ଦଶହରା କହୁଛି, ରଥ ଯାତ୍ରା କୁ ଯିବନି ପୁରୀ?
ପୁରୀ ତ ଯିବୁନି, ଆମ ଢେଙ୍କାନାଳ ରଥଯାତ୍ରା ଫେମସ। ଆମର ଏଠି ରଥ ଗଡିଲେ ପୁରୀରେ ଗଡୁଛି। ଆମ ବଡ଼ ଆମେ ବ ବଡ ଭାଇ ଧାମରେ ଥାଇ ସାନଭାଇ ପାଖକୁ କାହିଁ ଯିବୁ।
ହଉ, ଆମକୁ ଡାକିବ ଆମେ ଯିବୁ।
ହଁ ନିହାତି, ଆପଣଙ୍କର ସହ ପ ଆପଣଙ୍କ ସହ ପରିବାର ଧରିକି ଆପଣ ଆସିବେ ଆମେ ଯିବା ବୁଲି ଆସିବା।
ହଉ, ମୁଁ ଏଇଥର ସୁଭଦ୍ରା ପଇସା ପାଏ ଯିବା ଆଉ।
ଆଜ୍ଞା ଆଜ୍ଞା।
ଆଉ ଯୋଉ ରଥଯାତ୍ରାରେ ହଁ ସତରେ ପୁରୀରେ ଏଇଠି ଢେଙ୍କାନାଳର ରଥ ଆଗ ଗଡିଲେ। ପୁରୀ ରଥ ପଛରେ ଗଡିବ ନାଇଁ।
ହଁ,
ବଳଭଦ୍ରଙ୍କର ଆଗ ଗଡିବ, ତାପରେ ପ୍ରଭୁ ଜଗନ୍ନାଥଙ୍କର।
ଆଜ୍ଞା ଆଜ୍ଞା। ହଁ ହୁଁ, ଫିର ଆମେ ଢେଙ୍କାନାଳରୁୁ ବହୁତ ଦୂର।
ହୁଁ, ହଉ। ଆଉ ଢେଙ୍କାନାଳରେ ଆଉ କଣ କଣ ହଉଛି?
ଆର ୟେ ଲକ୍ଷ୍ମୀ ପୂଜା ଫେମସ।
ଆଉ କଣ?
ବହୁତ କିଛି ଅଛି।
ହୁଁ।
ହୁଁ।
ଲକ୍ଷ୍ମୀ ପୂଜା କଣ କେମିତି ହୁଏ ଲକ୍ଷ୍ମୀ ହଁ ଫେମସ ଅଛି ଢେଙ୍କାନାଳ ରେ ଢେଙ୍କାନାଳ ବରା ବି ନାଇଁ।
ହୁଁ ହୁଁ ବିଖ୍ୟାତ ବରା ପ୍ରସିଦ୍ଧ ହବରା ବିଭୂତିଆଇବରା।
ହ ହଉ ଆଉ ଗଲେ ଯିବା ଆଉ ତମ ଘର ଆଡେ ଆଉ। ବରା ଆଣିଦବ ଖାଇବାକୁ ବରା ଆଣିଦବ ବୁଲେଇ ନବ ଲକ୍ଷ କିମ୍ବୁଜା ନଭେମ୍ବର ମାସରେ ଯିବୁ ଆଉ।
ହଉ ଠିକ୍ ତାହେଲେ ଆଉ। ଆମେ ଅପେକ୍ଷାରେ ରହିଲୁ ଆଉ।
ହୁଁ ଆସିକି ଘରୁ ନେଇକି ଯିବ।
ହଉ।
ଆଉ ଭୋଜି ଭୋଜି କରି ସାଙ୍ଗସାଥିରେ
ମୁଁ ମୋଜିମ କରି ଛାଡି ଦେଇେଇଚି।
ଆଛା ଛାଡ଼ିଦେଲ କଣ ପାଇଁ?
ଅବିହାରୀ ବେଳୁ ଭୋଜି ହୋଉଥିଲା ନା ଆଉ ବାହା ଶାହା ଭୋଜି ହୋଉଚି ଆଉ।
ଓହୋ ବାହା ସାହା ହେଲା ପରେ ଡରଡର ହେଇକି ରହୁଚ ଆଉ ନାଇଁ।
ହଁ ପରା।
ହଁ ଘରେ ସବୁ ଭଲ ଅଛନ୍ତି?
ହଁ। ହୁଁ।
ଆଉ ପୁଅ ଟା ଭଲ ଅଛି?
ହଁ।
ଲାଇନ ପୁରା ଠିକ ହେଇଗଲା?
ହୁଁ।
ଏଇ ଯୋଉ ଘଡଘଡି ମାରଥିଲା ସବ ପୋଡି ପୁଡ଼ା ଯାଇଥିଲା ନାଇଁ?
ହୁଁ ଆମ ଲାଇନ କଟି ଥିଲା ଆପଣ କେମିତି ଜାଣିଲେ?
ଢେଙ୍କାନାଳ ଆଡେ ଲାଇନ କଟିଥିଲା ମୁଁ ଆଉ ଜଣଙ୍କ ସାଙ୍ଗେ କଥା ହୋଉଥିଲି ଯେ ସିଏ କୋହୁଥିଲେ।
ଓହୋ।
ଆମର ତ ଆଜି ଯୋଉ ବର୍ଷା ପାଣି ପଡିକି କାନ୍ଥରେ ଯୋଉ ବୋଡ ଗୁଡା ସବୁ ଲାଗିଥିଲା ଏଟା କଣ କେମିତି ସଟ ସାଟ ହେଇଯାଇଚି ଯେ ସବୁ କରେନ ମେସିନ୍ ସୁଇଚ ମାରିଲା ବେଳକୁ କରେଣ୍ଟ ନଦିଲା ଆଉ।
ଓ ହୋ।
ଆମର ସବୁ ଚାର୍ଜ ହେଇଯାଇଚି ଘର ଦ୍ୱାର ସବୁ।
ଆଉ ବାଗେଇ ମିସ୍ତ୍ରୀ ଡାକି ଆଣିକି ଠିକ୍ ଠାକ୍ କରିଦିଅ।
ମିସ୍ତ୍ରୀ ଙ୍କୁ ଡକା ହେଇଚି। ସିଏ ଆସିବେ ବୋଲି କହିକି ଯାଇଛନ୍ତି ଯେ ଆଉ ଆସିନାହନ୍ତି ଖାଇକି ଶୋଇ ପଡିୁଛନ୍ତି ବୋଧେ ଆଉ।
ହଁ ବର୍ଷା ପାଗ ଆଉ କଣ କରିବା।
ସନ୍ଧ୍ୟା ବେଳେ କଣ ପକୋଡି ଫକଡି ଚାହା
ହଁ ହେଲା ଗ୍ୟାଷ୍ଟିକ୍ ହୋଉଚି ଆମ ହେରାକ ଖାଉନୁ।
ଚା ଫା ପିଉଚ ନା ପିଉନ?
ନା ଚା ପିଉନୁ।
ଭଲ ନା, ହୋ। ହୋଉ ଆମ ଆଡେ କେତେବେଳେ ଆସିବ ଆମ କଟକ ଆଡେ ଆଉ।
ହଉ।
ଦଶହରା ଦେଖି ଆସିବ, ମୁଁ ଲକ୍ଷ୍ମୀ ପୂଜା ଦେଖି ଯିବି ତମେ ଦଶହରା ଦେଖି ଆସିବ।
ହଁ ହଁ।
ସ ପରିବାର ଧରିକି ଆସିବ ଆଉ।
ହଉ।
। ଆଉ ଭୋଜି ଫୋଜି କେବେ କରିବା ଚାଲୁନ ଗୋଟେ।
କରା ହବ ଆଉ।
ଢେଙ୍କାନାଳରେ ଅଛି ପା ଶରଣ ଶ୍ରୀକ୍ଷେତ୍ର ମନ୍ଦିର।
ହୁଁ ହୁଁ।
ଆଉ କାଇଁ ଡାକୁନ ନା ନଉନ ବୁଲେଇ?
। ଗାଡିରେ ପେଟ୍ରଲୁ ପକେଇ ଯିବା ଆଉ।
। ଗାଡିରେ ପେଟ୍ରୋଲ ପକେଇବା ସୁଭଦ୍ରା ପଇସା ଯୋଉ ଥିବ ଘରେ ଆ ପେଟ୍ରୋଲ ପକେଇ ଦିଅ ଯିବା।
ସୁଭଦ୍ରା ପଇସା ମିଳିନି ପରା।
। ମିଳିନି କଣ ମିଳୁନି ସମସ୍ତଙ୍କୁ ମିଳୁଚି। ତମକୁ କଣ ପାଇଁ ମିଳିନି?
ଆମର ପା ମିଳିନି।
ତମକୁ ଲୁଚା ଛପା ହେଇଥିବ। ତମକୁ କୁହା ହେଇନଥିବ।
ନାଇଁ ନାଇଁ ମିଳିନି।
ହଉ। ଆଉ ରାତିକି କଣ ରୁଟି?
ଆଜ୍ଞା କଣ କହିଲେ?
ରାତି କଣ ଖାଉଚ ରୁଟି ନା ଭାତ?
ଆମର ଏଇ ଭାତ ହଉ କି ରୁଟି।
। ଆଉ ପଣା ସଂକ୍ରାନ୍ତି କୁ ଏ ବର୍ଷ କୁଆଡେ ଯାଇଥିଲ ବୁଲି?
ପଣା ସଂକ୍ରାନ୍ତି ଆମେ ତ ଭୋଜିରେ ବ୍ୟସ୍ତ ଥିଲୁ ଲୀନ ଥିଲୁ।
କୋଉଥିରେ?
ହନୁମାନ ବାବାଙ୍କର ପୂଜାରେ ଲୀନ ଥିଲୁ।
ଓହୋ। ହନୁମାନ ଜୟନ୍ତୀ ସେଇ ଦିନ। ଓ ହଉ। ହଉ ମୁଁ ରଖୁଚି।
ଆଜ୍ଞା ଆଜ୍ଞା। ।